ତମର ସିନା ପାଠ ପଢୁଛ ବୋଲି ପଢୁଛି।
ଆଜ୍ଞା।
ବୋଲି ତୁ ଆ ପାଠ ପଢୁଚୁ ବୋଲି । ମୋର ଖାଲି ।
ଓ ଆନି କିଛି ନା ମାନେ କ୍ଲିଅର ଶୁଭୁନି?
। ପଢୁଥିଲୁ? ହ୍ୟାଲୋ।
ଆଜ୍ଞା ଆଣ୍ଟି କୁହନ୍ତୁ।
ପଢ ପଢ଼ୁଥିଲୁ?
ଆଜ୍ଞା ଆଜ୍ଞା ପଢୁଥିଲି। କଲେଜ ରୁ ଆଇଲି ତ ସେ ଶୋଇ ଥିଲି ଆଉ।
ଯାହା ହେଲେ କଲେଜ୍ କୁ ଗଲେ ହେଣେ ବୁଲି ବାଲିକି ଆଇଲା ବେଳକୁ ବାଧିବନି। ଦିହ ହାତ କଣ ହେଇଯିବ ପା। ଆଉ କଣ ଖାଇଥିଲୁ?
ମୁଁ ଆଇଲିି ଏଇନା ବିସ୍କୁଟ ଖାଇଥିଲି ଆଉ କିଛି ଖାଇନି ଏଇଠି ଗ
ଆ ହଉ। ଆଉ କଣ ପଢାପଢି ଭଲ ଚାଲିଚି?
ହଁ ଭଲ ଚାଲିଚି।
ହଉ। ମୁଁ ତ ଏଇନା ଅଟା ଚକଟି ଟିଲି, ହେଠୁ ଡ଼ାଲମା ଟିକକ ବସେଇଲି। ଡାଲମା ବସେଇକିରି ସେଠୁ କାମ କରେଇ ଆଉ।
ଓ ହଁ।
। ଖାଇନୁ କେହି, ରୁଟି ବି ହେଇନି। ରୁଟି ହବ ଆଉ ଟିକେ ପରେ ସାଢେ ନଅଟାରେ ଖାଉଚୁ। ଏତେ ଶୀଘ୍ର କଲେ ଆଉ କଣ ହବ। ଏ କେତେ ପଟ କି ମାତ୍ର ଛଅ ପଟ ନହେଲେ ଚାରିପ ଛଅ ପଟ କରୁଚି। ଚାରିପଟ ଖାଇ ଦେଲେ ଆଉ ଦି ପଟ ସକାଳ କୁ ସେମିତି ରହୁଚି। ମୁଁ ଆଖିକି ଦେଖା ଯାଉନି। ଆଁ ମୁଁ ଖାଇବିନି ତ ଏ ଯଉ ଅଙ୍କଲ ଖାଇବେ। ।
ହଁ ଗୁଡ ରେ ଖାଇଦବ ତ ଭଲ।
ସେ ତାଙ୍କର ଖାଇଦଉଛନ୍ତି। ସେଇ କ୍ଷୀର ଗୁଡ ଦେଇଦଉଚି, ଚିନି ତ ତାଙ୍କର ପକଉନି କ୍ଷୀର ଗୁଡ ନହେଲେ ଖାଲି କ୍ଷୀର ବି ଗରମ କରିଦେଲେ ସେ ତାଙ୍କୁ ଦେଇଦେଲେ ସେ ଖାଇଦଉଛନ୍ତି।
ଗୁଡ ଟାରେ ବେଶି ପ୍ରୋଟିନ ଅଛି।
ହଁ। ହଁ ଦଉଚି ପା ସେ ରାତିରେ ଯେତେବେଳେ ମାଣ୍ଡିଆ ଫାଣ୍ଡିଆ ଯାଉ ଫାଉ କରେ ଗୁଡ ପକାଏ। ନହେଲେ ରାତିରେ ରୁଟି କ୍ଷୀର ଖାଇଲା ବେଳେ ଗୁଡ ସେଇ ଯୋଉ କ୍ଷୀର ରେ ଗୁଡ଼ ଟିକେ ଦିଏ।
ହଁ।
ହେଇ ଯୋଉ କି ଗୁଡ ଆମର ଆଣୁଚୁ ଏଇ ଯୋଉ କଣ ଗୋଟେ ଡବାରେ ପସିକି ସବୁ ଆଉଚି ମ।
ହଁ।
ସେଇଗୁଡରୁ ଆଣୁଚୁ ଭାରି। ସେଇଗୁଡ ଗୁରା ଖାଉଛନ୍ତି ତାଙ୍କର ଆଉ।
ଗୁଡ ବି ଖାଇବାଟା ଭଲ ଦେହ ପାଇଁ। ଯେତେ ଗୁଡ ଖାଇପାରିବ।
ଚିନି ଗୁରା ସବୁ ନାହିଁ କରିଛନ୍ତି ନା ନାଇଁ। ଦେଖୁନୁ ଯୋଉଥିରେ ଦେଖିବୁ ଚିନି, ମଇଦା, ତେଲ, ଲୁଣ ଡାକ୍ତର ଆଗେ କହୁଚି ଏରାକୁ ଖାଆନି।
ହଁ।
ମଇଦା ଏ ଯୋଉ ତେଲକୁ ତ ବେଶୀ ବନ୍ଦ କରୁଚି। ମଇଦା, ଚିନି, ତେଲ ଏଇରା ଖାଆନି। ଆଜିକାଲି ସେଇରା ଖାଇଲେ ବେଶୀ ରୋଗ।
ହଁ।
ମୁଁ ଏଇନା ଅଟା ଦିଟା ଚକଟିକି ଆଇଚି। ଦିନେରେ ଏଇ ଯୋଉ ମୋ ଦେଡସୁର ତାଙ୍କର ମଝିଆ ଘର କରୁଥିଲି କଣ କହିଲି ଡିଲର ଚାଉଳ ତାଙ୍କର ତ ଆଣିଛନ୍ତି ସେ । ହେଲେ ହେଠୁ କହିଲେ ତାଙ୍କୁ ଟାଇମ୍ ହେଲାନି ରାନ୍ଧିବାକୁ ସିଏ ଫୋନ କରିକି କହିଲେ ଆମ ଲାଗି ଭାତ ତରକାରୀ ଟିକଏ ରାନ୍ଧିଦିଅ। ହେଠୁ ପୁଣି ତାଙ୍କ ନାଗି ଭାତ ଡାଲ୍ମା ବସେଇଥିଲି ସେ ଡାଲ୍ମା ର ମେନ୍ଚେ ଖଣ୍ଡ କରିଦେଇଥିଲି ରଖିଦେଇଛି। ମୁଁ କହିଲି ଆଉ ଦ ଆଉ ହଁ କ୍ଷୀର ଅଛି ମିଶେଇକି ତାଙ୍କର ଖାଇଲେ ଜଣେ ଖାଇଦେଲେ ମୋର ଯାହା ଖାଇଲେ ଚଳିବ। ଆଁ ନ ଖାଇଲେ ପାଣି ପିଇକି ଶୋଇପଡିବି ଯା ହୁଁ ହୁଁ ଆଉ କିନ୍ତୁ କରିବିନି ଏଇଟା ମୋର ଇଚ୍ଛା। ଯାହା ଖାଇବା କଥା ଖାଆନ୍ତୁ ଖଉନ ଆଉ
ନା ଗମ୍ ଭାଏ ହୁଁ ହୁଁ ହୁଁ ମୁଁ ତେ ଷ୍ଟୋରି କହୁଛି ଶୁଣନ୍ତୁ
ହଁ
ଛୁଆ ବେଳେ କଣ ହେଇଛି ନା ଆମେ ଯେତେବେଳେ ଗାଁ ରେ ଦଉଥିଲୁ ଆ ମତେ ସେଇ ଚାରି ପାଞ୍ଚ ବର୍ଷ ଭେଳିଆ ହେଇଥିଲା କିନ୍ତୁ ମତେ କଥାଟା ମୋର ମନେ ଅଛି।
ହୁଁ
ତ ଆମର ନା ବହୁତ ଗାଈ ଥିଲା ଗାଈ ବହୁତ ଥିଲା ହେଲା ମତେ କଳା ଗଈ ଥି ଥିଲା ଗୋତେ ହରିୟାଣା ଥିଲା ଆଉ ନାଲିଗାଈ ଏମିତି ଥିଲା
ହୁଁ
ତ କଣ ହେଇଛି ନା ମତେ ସେ କଳା ଗାଈ ଟା ମତେ ବହୁତ ଭଲ ଲାଗେ। ସେ କଳା ମୁଁ କ୍ଷୀର ବହୁତ୍ ଖାଇଛୁଆ ବେଳେ ମୋ ମମି ମତେ ଗି-ଗା-ଗ୍ଲାସେ ଗ୍ଲସେ କ୍ଷୀରଦେଲି ଦବ ସକାଳୁ ସନ୍ଧ୍ୟାବେଳୁ ଖାଲୁ କ୍ଷୀର ଦବ କଣ ହେଇଛି ତ ମତେ ସେ ମୋର ସେ ଗାଈଟା ବହୁତ ଫେବରାଇଟ୍ ଥିଲା ସେ ଗାଈଟାକୁ କଣ କଲେ ନା ଆମର ବିକ୍ରି କରିଦେଲେ।
ହୁଁ।
ବିକ୍ରି କରିଦେଲେ ମୁଁ ସେଇଦିନଠୁ କ ଲଗି ମୁଁ କାଳି ଗାଈକୁ ବିକ୍ରି କରିଦେଲ ମୁଁ ଆଉ କ୍ଷୀର ଖାଇବିନି ଖାଇବିନି ତ ଖାଇବିନି ଛାଡ଼ିଦେଲି ସରିଲା ଆଉ କ୍ଷୀର ଯୋଉ ଜାଗାରେ ଥିବ ବି ଏତେ କ ମୁଁ ଛୁଉନି ଗନ୍ଧେଇବ
ମୋର ଜଣେ ଝିଆରି ଅଛି, ସେ ଗ୍ଲାସ ତା ଘରକୁ ଗଲେ କ୍ଲାସ ରେ ପାଣି ପିଇବନି ସବୁବେଳେ କହିବ ଯୋଉ ତମ ତାଟିଆରେ ପାଣି ଆଣିକି ମତେ ଦିଅ ମତେ ଗ୍ଲାସ୍ ର ଗନ୍ଧ ହଉଛି ଖିରିଆ ଖିରିଆ।
ହଁ ସେମିତି ଗନ୍ଧେଇବ ପା।
ଆଉ ମୋ ଜା ଜଣେ ମୋ ବଡ ଜା ଯିଏ ସଭା ବଡ଼ ସିଏ କ୍ଷୀର ଫିର କିଛି ଖାଇବେନି ତାଙ୍କ ଝିଅ ମାନେ ବି ସେଇଆ। କ୍ଷୀର ଫିର ରକୁ ଖାଲି
ମୋ ମମି ମୋ ମମି ଖାଏ ମୋ ମମି ଖାଏ କ୍ଷୀର। ମୋ ମମି ଯେମିତି ମୋ ଭାଇ ସେମତି କ୍ଷୀର ସର ଏୟା ବହୁତ ପସ ମୋ ଡାଡିଙ୍କୁୁ ବି ମୋ ମମି କୁ ବି ମୋ ଭାଇ କୁ ବି।
ଆମର ସମସ୍ତେ କ୍ଷୀର ଖାଇବେ। ଆମର ସମସ୍ତେ କ୍ଷୀର ଦହି ଲହୁଣୀ ସବୁ ଖାଇବେ।
ମଁତେ କ୍ଷୀର ରେ ଗୋଟେ ଆଇଟମ କରି ଦେଇଦଅ ମୁଁ ଖାଇଦେବି କିନ୍ତୁ ମତେ ଏଦି କହିକି ଦେଇଥିବ ନା କ୍ଷୀର ତ ହେଇଛି ମୁଁ ଖାଇବିନି।
କିନ୍ତୁ ମୋ ଜା ପା ସବୁବେଳେ ପଚାରିବେ ସାଗ ଖଡିଲା ବେଳକୁ। ଆଉ ତୁ ଏଥିରେ କ୍ଷୀର ପକେଇଛୁ ମୁଁ ଯଦି ପକେଇଥିବି ତାହେଲେ ନାହିଁ କରିଦେଲେ ସେ ଖାଇଦେବି। କିନ୍ତୁ ଯଦି ହଁ କରିବି ସେ ଆଉ ଖାଇବିନି ସେ ଆଗେ ତ ଏତେ ବାରାନ୍ତି ବେଶୀ ଆମେ ଏଇନା ସମସ୍ତେ ସାଙ୍ଗ ହେଇକି ବୋହୁଟା ତଳେ ଆମ ଏ ଭାଉଜ ଯିଏ ସିଏ ତଳେ ଆସିି ଖାଇଲେଣି ସିଏ ଦହି ପକେଇକି ସାଲଟ ଫାଲଟ ଗୁରା ସବୁବେଳେ ଖାଉଛି। ଆ ଘରେ ଗାଈ କ୍ଷୀର ଦହି ପହି ସବୁବେଳେ ହେଲା। ସିଏ ସେଇ ଗୋଟେ ଥାଲିରେ ସେଇଠି ଖାଉଛନ୍ତି କିନ୍ତୁ ସେ ଜିନିଷ ଟାକୁ ଖାଉନାହାଁନ୍ତିି କେନ୍ତୀ ସାଙ୍ଗ ହେକି ଆଉ ତରକାରୀ ପତ୍ର ଖାଉଛନ୍ତି। ଖାଲି ଦିନେ ଦିନେ । ତମେ ହାତ ବୁଡାଉଛ ମତେ ଅଶୁଭ ମାଡୁଚି।
ନାଇଁ ମତେ ଯଦି ଘର ଦହିଟା ମତେ ଯଦିକି କହିକି ଦବ ବାହାରୁ କିଣା ହେଇକି ଅଣାହେଇଚି ବୋଲି ମୁଁ ଖାଇବି। ଘର ଦହିଟା ହଁ-ହଁ ପ୍ୟାକେଟ ଦହିବା। ଆ ମତେ ସେମିତି ଦହି ଦେଲେ ମତେ ମୁଁ ଦହି ଖାଏ ସାଲାଡ ଫଲାଡ଼ ଦହିଟାକୁ ଖାଏ, କିନ୍ତୁ ବାହାର ଦହି। ଘର ଦହି ନୁହେଁ, ଗନ୍ଧେଇବ। ଉଁ ହୁଁ ହୁଁ।
ନହେଲେ ପିଲା ବି ଏଇ ଯୋଉ ଦହିର ଏବେ ଆସୁନି ଡବାରେ ବସିକି ମିଠା ଦହି ସେଥିପାଇଁ ଛୁଆ ଭଲପାଉଛନ୍ତି ଖାଇଆକୁ ନା ନାଇଁ।
ହଁ-ହଁ।
ତୁ ଆମର ସେଇଟା ଖାଇଦେ। ଯାହା ନ ଖାଇଲେ ନାଇଁ ପଛେ ରାବିଡି ଖାଇବୁ ଆଉ ସେଇ ଦହି ମିଠା ଦହି, ଖାଇବୁନୁ?
ରାବିଡି ମୋ ଫେବରାଇଟ। ରାବିଡ଼ି
ଆଉ
ସହିତ ରାବିଡିରେ ଟିକେ ଯୋଉ ପ ଆସୁନି ଗୋର ଖଜରା ଖଜ ଖଜରା ଖଜରା। ଯୋଉ କିଣା ହେଇକି ଅଣା ହଉଚି ସେଇରାକ ପକେଇଦବ, ଆହୁରି ଟେଷ୍ଟ ତାର ବଢିଯିବ। ଆହୁରି ଭଲ ଲାଗିବ। ମତେ ରାବିଡ଼ି, ଆଜ୍ଞା?
ମୁଁ କହିଲି ମୋ ପୁଅ ଝିଅ ସବୁ ଖାଇଦେବେ।
ମୁଁ ଖାଏନି।
ଆମର ସବୁ ଛୁଆ ଏ ଯୋଉ ଏ ସେମତି ଲୋକ ଯେମତି କହନ୍ତି ଏ ଚିକେନ ଖାଇବୁ, ମଟନ ଖାଇବୁନୁ, କି ମାଛ ଖାଇବୁନୁ, ଅଣ୍ଡା ଖାଇବୁନୁ, ଏ ମୋ ଝିଅଟା ତ କିଛି ଅଣ୍ଡା ଖାଏନି।
ଓହୋ। ଅଣ୍ଡାଟାରେ ବେସି ପ୍ରୋଟିନ ଅଛି ନା ଖାଇବେ କଣ ପାଇଁ?
ସିଏ ବା, ଛୋଟ ଦିନରୁ ଯୋଉ ସ୍କୁଲକୁ ଯାଆନ୍ତିନି ଅଣ୍ଡା ମିଳେନି କି
ହଁ।
ସିଏ ଯୋଉ ଖାଦ୍ୟ ଖାଏ, ସେ ଅଣ୍ଡା ଗୁରା ଯୋଉ ଦିଅନ୍ତି ଏ ତରକାରୀ କରିକି ଦେବେ, ଗୋଟେ କଞ୍ଚା ଅଣ୍ଡା ଦେଇଦେବେ ମାନେ ସିଝେଇକି ସିଜେଇକି ଦେଇଦେବେ, ସେ କହିବେ ସେଇଟା ପକେଇକି ଖା। ସେ ଯୋଉ ଆଇଁଷିଆ ବାସ୍ନାଟା ହୁଏ ସେ ସେଇଦିନଠୁ ଅଣ୍ଡା ଛାଡେ ଅଣ୍ଡା ଯାହା କଲେ, ଯୋଉଠି ଥିଲେ, ସେ ଖାଇବନି ସେ ଜିନିଷଟା। ଇଏ ଅ-ଅତି ଖୁସିରେ ଥିବ ଯଦି ଅଣ୍ଡା ରୋଲ୍ ଫୋଲ କୋଉଠି କିଣିକି ଆଣିଥିବ ବଜାରରୁୁ ସେ ଦେଖିଲେ ବି ପଶିବନି, ନା ମୁଁ ହେଇରା ଖାଇବିନି। ତଥାପି ଯଦି ଚିଡିବୁ ଟିକେନାକୁ ପାଟିରେ ପୂରେଇବ, ଓକାଳିବ କହିବ ନା ମୁଁ ଖାଇବିନି ତ ଆଉ ଖାଇବ।
ହଉଁ ଲୋ ଘୃଣା ପଶି ଯାଇଛି ନା
ହଁ। ଅଣ୍ଡା ରୋଲଟା ଜମା ଖାଇବନି। ଆଉ କିଛି ସବୁ ଜିନିଷ ଖାଇବ। ଏ ମୋ ପୁଅ ଝିଅ ଦିଜଣ ଖାଲି ଆଇଁଷ ପ୍ରିୟ ତ ଆଉ। ଭାତ ଶୁଖୁଆ ହେଲେ, କି ମାଛ ମାଉଂସ ହେଲେ, ସେ ଦିନ ରାତି ତାଙ୍କର ଖାଇବେ।
ହୁଁ ହୁଁ ହୁଁ। ମୋ ଦାଡ଼ି ବି ଆଜ୍ଞା ସେମିତିଆ।
ଆଇଁଷ ହେଇଥିଲେ ମୋ ଝିଅକୁ ଆଉ ବାଢ଼ିବାକୁ ପଡ଼ିବନି।
ହୁଁ-ହୁଁ-ହିଁ।
ତାରେ ନିଜେ ନିଜେ ଭାତ ବାଢ଼ି ଆଣିବ, ତରକାରୀ ଆଣିବ ହାରି ତା ନିଜେ ଖାଇବ। ସେ ଆଉ କାହାକୁ କହିବନି ଯେ ମୋତେ କିଏ ଦିଅ ଖାଇବାକୁ ବୋଲି।
ଓ।
ତାର ନିଜେ ନିଜେ ବାଢ଼ିକି ସବୁ ଖାଇବ।
ମୋ ଡାଡି ମୋ ଡାଡି ବିଜାଣିଚ ସେମତି। ମୋ ଡାଡିଙ୍କୁ ଆ ପଞ୍ଚୁକରେ ଖାଲି ଯଦି କୋଉଠି ଶୁଖୁଆ ପୋଡ଼ା ହଉଥିବ ଯଦି ମୋ ଡାଡି ଙ୍କ ନାକରେ ବାଜି ଯିବ, ଏଇନା ମତେ ତେ ଆଣିକି ଶୁଖୁଆ ଦିଅ ମୁଁ ଖାଇବି।
ଉଁ ହୁଁ ହୁଁ।
ମୋ ଡାଡି ଏମତିିକା ଆଇଁଷିଆ।
ହଁ।
ତାପରେ ପରେ ଆମର କୁକୁଡ଼ା ଥିଲା ବହୁତ। ଆମର ବହୁତ କୁକୁଡ଼ା ଥିଲା। ଆମର ତ କୁକୁଡ଼ା ଭାରି ଥିଲା ଆମର କୁକୁ ବିକ ବିକ୍ରି କରନ୍ତିନି କିନ୍ତୁ ଆମର ତ କୁକୁଡ଼ା ଭାରି ଥିଲା ହେଲା ହଁ ବହୁତ କୁକୁଡ଼ା ରଖାହେଇଥିଲା ଆଉ ମୋ ଛୋଟ ବଳେ ବହୁତ ଚିକେନ ଖାଇଛି ବହୁତ। ଆମର ସବୁ ବାରରେ ସବୁ ଆଇଁଷ ବାରରେ ପୁଣି କଟା ହବ। ସେଟା କଣ ଆମେ ଗୋଟେ ଦିନରେ ସବୁ ଖାଇଦବୁ କି। ସେଇଟା ପୁଣି ରହିବ ଗୋଟେ ଦିନ ପାଇଁ ଗୋଟେ ଦିନ ପାଇଁ ରହିବ ସରିଲା ହେଟାକୁ ସରିବ ପୁଣି ତିନି ଚାରି ଦିନ ତିନି ଦିନ ଯିବ ପୁଣି ଗୋଟେ କୁକୁଡ଼ା ମାରା ହବ କୁହନ୍ତୁ କେତେ ଆମେ ସେଇ ଭାବନ୍ତୁ ଆମେ କେତେ ଆଇଁଷ ଖାଉ। ଆମ ଘରେ ମାଛ ବି ବିଲକୁଲ ହୁଏନି ବିଲକୁଲ ବି ନୁହେଁ ଆମର ଛେଳି ଥିଲା କୁକୁଡ଼ା ଥିଲା ଆମର ସବୁ ଦିନ ଆମ ଘରକୁ ଯଦି କୋଉ ଗୋଟେ କୁଣିଆ ଆସିଲା ସେ ମଙ୍ଗଳବାର ଆସୁ ସେ ଗୁରୁବାର ଆସୁ ତା ପାଇଁ ମୋତେ କୁକୁଡ଼ା ଟି ନିଶ୍ଚୟ ମାରାହବ। ଦେଶୀ କୁକୁଡ଼ା ଆମର ଥିଲା।
ହଁ ସେମିତି ଭଲ।
ସେମିତି ଭଲ ସେମିତି ସେଥିପାଇଁ ଆମ ଘରକୁ ବିକ କୁଣିଆ ଆସନ୍ତି ଚିକେନ ଖାଇବେ ବୋଲି।
ଏମିତି ଆଇଁଷ ପ୍ରିୟ ଯେ ଏ ବା ଛୁଆ ଆଇଁଷ ସବୁ ଖାଇଲେ ଆଉ।
ଆଉ ଆମ ଘରେ ଆଇଁଷ ସବୁବେଳେ ହେଲା ପୁଣି ଆମେ ମୁଁ ପୁଣି ମୋ ଡାଡିଙ୍କ ଝିଅ। ଆଉ ଭାବନ୍ତୁ ଆମେ କିଭଳିଆ ଆଇ ଆଇଁଷିଆ ଥିଲୁ ଏଇ ମୋ ମ ମମି ଆସିଲା ଦିନଠୁ, ମୁଁ ଆମ ଘରେ ମୁଁ ଶୁଣି ମୋ ମା କୁହେ। ଆ ମା ଆସିଲା ଦିନଠୁ ଆମ ଘରେ ପରିବାପତ୍ର ଆସେ। ନହେଲେ ଆମ ଘରେ କି ମୁଁ ପରିବାପତ୍ର ତ ଖାଏନି, ଆମ ଘରେ ଖାଲି ସବୁବେଳେ ଆଇଁଷ ଆଇଁଷ ଖାଲି ଚାଲେ-
ଓହୋ, ତୋ ମମି ଆଇଁଷ ହେତେ ଖାଆନ୍ତିନି?
ନା, ମୋ ମମି ବିଲକୁଲ ଆଇଁଷ ଖାଏନି।
ବିଲକୁଲ ଖାନ୍ତିନି।
ନା।
ଯା, ମୋର ଜଣେ ଆମର ଜଣେ ପୁତ୍ର ବୋହୂ ଅଛି। ହୁଁ, ତା ବାହାଘର ଏଇ ଦି ବର୍ଷ ତ ଏଇ ମାର୍ଚ୍ଚ କୁ ହବ ଏଇଟା କଣ ଗଲା ଏଇ ମାର୍ଚ୍ଚ କୁ ତିନି ବର୍ଷ ହେଲା ନା ଦି ବର୍ଷ ନା କଣ ହେଲା।
ହୁଁ
ଏ ମୂଳରୁ ଆଇଁଷ ଯୋଉଠି ହବ ଯିବନି, ଆଇଁଷ କରିବନି, କି ଆଇଁଷ ଧରିବନି। ସେ ଯିବନି ତ ସେ ଆଇଁଷ ଖାଉନି ଆଉ। ସେ ବୈଷ୍ଣବ ସେ ବୈଷ୍ଣ ହଁ, ହଁ, ହଁ,